ହ୍ୟାଲୋ
ହଁ
କଣ କରୁଥିଲୁ।
ଏଇ ବସିଚି ତୁ
ହଁ ମୁଁ ଏ ଛାତବାର ଟିକେ ପବନ ଦୋଷ ବୁଲୁଛି ଆଉ
ଭଲ ସବୁ
ହଁ ଭଲ ହେଇ ତମ ଆଡେ ଏ ବର୍ଷ କଣ କଣ ଚାଷ ହଉଛି ମତେ ଟିକେ କହିଲୁ?
ଆମର ଚାଷ ତ ଏବେ ବର୍ଷା ଯେହେତୁ ବର୍ଷା ଋତୁ ଆସିଲାଣି ତ ଏବେ ଧାନ ଚାଷ କରାଯିବ ଆଉ ଏବେ ରଜ ତ ଏବେ ରଜ ଆସୁଛି ରଜ ରଜ ସରିଲା ପୂର୍ବ ମାନେ ରଜ ଶେଷ ହବା ମାନେ ଶେଷ ହବା ପୂର୍ବରୁ ଅ ଯୋଉ କହନ୍ତ ବିଲ ହଳ କରାଯିବ ତାପରେ ମାନେ ହଳ କଲା ପରେ ସେଇ ଯୋଉ ମାନେ ମାଟି ସବୁ ସମତଳ ସମତଳ କରାଯାଇକିନା ଆଉ ଧାନ କ ପାଣିରେ ସିଝା ଯାଇଥିବ ତାପରେ ଧାନ ନେଇକିନା ବୁଣା ହବ ତାପରେ ବୁଣା ହେଲା ପରେ ଯୋଉ ଯେତେବେଳେ ଗଛ ହବ ତ ଗଛ ହେଲା ପରେ ତାପରେ ଏମିତି ଲଗେଇକିନା ଫସଲ ଅମଳ କରାଯିବ ଆଉ ଆଉ ତ ଏବେ ମାନେ ଧାନ ଚାଷ ସରିଲା ପରେ ତାପରେ ଶୀତ ଋତୁ ଫଳ ଆସିଯିବ ତାପରେ ସେଠି ଫସଲ କରାଯାଏ ଯେମିତି କିି ମାନେ ପୋଟଳ ହଉ ଆଳୁ ଭେଣ୍ଡି ଏମିତି ସବୁ ମାନେ ଚାଷ କରାଯାଏ ଆଉ ଆଉ ଭଲ ପସ ପଇସା ବି ହୁଏ ଆଉ ତମର
ତ ଏବେ ମାନେ ମୁଗ ଚାଷ କରା ସରିଛି ଏବେ ମୁଗ ଚାଷ କରିକି ମୁଗ ମାନେ ଅମଳ କରା ହେଇକି ଅଣା ହେଇକି ରଖା ହେଇଛେ ତାକୁ ବି ମାନେ ସେଥିରେ ବି ମୁଗ ଚାଷରେ ଏଇ ବର୍ଷ ଟିକେ ଲାଭ ହେଇଛି ଆର ବର୍ଷ ଯେମତି କ୍ଷ ହେଇଯାଇଥିଲା ବହୁତ ମାନେ ବର୍ଷା ଅଧିକ ବର୍ଷା ହେଇଗଲା ବୋଲି ମାନେ ନଷ୍ଟ ହେଇଗଲା ଟିକେ ଫସଲ ଟା ମୁଗ ଗୁରା ଏ ବର୍ଷ କିନ୍ତୁ ଭଲ ଲାଭ ହେଇଛି ବର୍ଷା ଠିକ ଟାଇମ ରେ ହେଇଥିଲା ବୋଲି ଏ ବର୍ଷ ଲାଭ ହେଇଥିଲା ଦେଖିବା ଆଗକୁ କଣ ହଉଛି ଏବେ ବି ସେ ଯୋଉ କହିଲୁ ଧାନ ଆମର ବି ଏପଟେ ଧାନ ଚାଷ ବି ଏବେ କରାଯିବ ତାକୁ ବିହନକୁ ପାଣିରେ ପକାଇକି ବଛା ହବ ପ୍ରଥମେ ଦେଖିବେ ମାନେ ଯୋଉରାକ ଉପରେ ଭାସୁଥିବ ମାନେ ସେଇରାକ ମାନେ ଭଲ ବିହନ ନୁହେଁ ସେଇଗାକ ମାନେ ଛାଣିକି ଅଲଗା ମାନେ ପକେଇଦେବେ ଯୋଉରାକ ବୁଡ଼ିକି ରହିଥିବ ସେଇରାକ ନେଇକି ବିଲରେ ବୁଣନ୍ତି ବୁଣିକି ଧାନ ତାପରେ ହେଟୁ ଗଛ ହେଲା ପରେ ତାପରେ ରୁଆଯାଏ ଧାନ। ତାଥର ଧାନ ରୋଇିବା ପାଇଁ ତ ମେସିନ୍ ହେଇଗଲାଣି ଯେ ଲୋକମାନେ ଯୋଉମାନେ କି ବିଲରେ ମଜୁରି କରିକି ଚଳୁଥିଲେ ସେଇମାନଙ୍କ ଜୀବିକା ଏବେ ଟିକେ ମାନ୍ଦା ପଡ଼ିଗଲାଣି ମାନେ ସେମାନେ ଏବେ ବିଲରେ ମାନେ ଆଗରୁ କଣ କାମ କରିକି ନିଜ ପରିବାର ଚଳାଉଥିଲେ ଯୋଉମାନେ ଏ ମଜୁରି କରୁଥିଲେ ଏବେ ଧାନ ରୋଇବା ପାଇଁ ସବୁ ମେସିନ୍ ଆସିଗଲାଣି ଥରକରେ ଦଶ ରୁ ପନ୍ଦରଟା ଧାନ ପୁରା ସିଧା ସିଧା ରୋଇ ହେଇଯାଉଛି ଆଉ ଲୋକ ବି ମାନେ ଦରକାର ପଡ଼ୁନି ଆଜିକାଲି ତ ଲୋକ ସବୁ ସୁବିଧା ଖୋଜିଲେଣି ତ ସେଇଟା କରିକି ସେମିତି କରଲା ମାନେ କଣ କମ ପଇସାରେ ଅଧିକ କାମ। ବି ହେଇଯାଉଛି ଆଉ ଯୋଉ ଲୋକମାନେ ସବୁ କାମ କରନ୍ତି ତାଙ୍କ ଚାଷ ଟା ଟିକେ ମାନ୍ଦା ପଡି ଯାଉଛି ତାଙ୍କ ମଜୁୁରୀ ଟା ତାପରେ ଧାନ ଅମଳ ସଇଲା ପରେ ଯୋଉ ଉଡା ହୁଏ କଚଡା ବାଡା ହେଇକି ଉଡା ହୁଏ ତା ପାଇଁ ବି ବେସିନ୍ ବାହାର ପଡିଛି ତ ସେଇଥିରେ ଯୋଉ ଆଗରୁ କଣ ଦି ଦି ଜଣ ଲୋକ କି ତିନି ଜଣ ଲୋକ ଆସିକି ଧାନ କୁ ବାଡେଇକି ତାକୁ ଉଡେଇକି ଯାଉଥିଲେ ଦୁଇରୁ ତିନି ଦିନ କି ଚାରି ଦିନ ଖଣ୍ଡେ ଲାଗୁଥିଲା ଏବେ ସେଇଟା ଗୋଟେ ଦିନ ଭିତ ଭିତରେ ଧାନ ବାଡେଇବା କଚଡା ବାଡେଇବା ଆଉ ଯୋଉ ଧାନର ସବୁ ଯୋଉ ଅଗାଡି ଆଉ ଛୋଟ ଛୋଟ କୁଟା ରୁହେ ସେଇରା ବାହାର କରିବା ପାଇଁ ବି ମେସିନ ମାନେ ବାହାରି ପଡିଲାଣି ତ ଆଗରୁ ଯୋଉଟା ତିନି ଚାରି ଦିନ ଲାଗୁଥିଲା ଏବେ ଗୋଟେ ଦିନରେ ଅଟୋମେଟିକ ମାନେ ମେସିନ୍ ମେସିନରେ କଚଡା ପୁରଇ ଦେଲେ ସିଏ ଧାନ ହେରିକା ସବୁ ବାହାରି ପଡୁଛି ତାପରେ ସେଇ ମେସିନ ରେ ପଙ୍ଖା ବି ଲାଗିଛି ଯାହା ଫଳରେ କି ଜଣେ ଲୋକ ଦ୍ଵାରା ଗୋଟେ ଦିନ ଭିତରେ କାମ ସରିଯାଉଛି ଆଉ ଯୋଉମାନେ ଗରିବ ଶ୍ରେଣୀର ଟିକେ ଲୋକ ଅଛନ୍ତି ମୂଲ ଲାଗିକି ନିଜ ଗୁଜୁରାଣା ମେଣ୍ଟଉଛନ୍ତି ତାଙ୍କର କାମରେ ଏବେ ଟିକେ ମାନ୍ଦା ପଡିଯାଇଛି।
ହଁ ସାଙ୍ଗ ତୁ ଠିକ କହିଛୁ କାହିଁକି ନା ଏବେ ତ ମାନେ ପ୍ରତ୍ୟେକ ଜିନିଷ ପାଇଁ ମେସିନ ବାହାରି ସାରିଛି ସବୁଥିରେ ମାନେ ଏମିତିରେ ଏବେ ତ ରୋବଟ ବି ବାହାରି ଯାଇଛି ସବୁ କାମ ତ ଏବେ କରିବା ପାଇଁ ଏବେ ମାନେ ଯୋଉମାନେ ଟିକେ ମାନେ ଟିକେ ଗରିବ କି ଇଏ ଅଛନ୍ତି ସେମାନେ ବହୁତ କଷ୍ଟ ପାଉଥିବେ ଏବେ କାହିଁକି ନା ସେମାନେ ମୁୂଲ ଲାଗିକି ପଇସା ପଇସା ରୋଜଗାର କରିକି ତାଙ୍କ ଘର ପୋଷନ୍ତି ନା ଆଉ ଆଗ କାଳରୁ ତ ଆଗ କାଳରୁ ଚାଷ କେମିତି କରାଯାଇ କହିବି
ହଁ କହିଲୁ ଟିକେ।
ଆଗ କାଳରେ ଯୋଉ କଣ କହିଲୁ ଆଗ କାଳରୁ ଯୋଉ ଶଗଡ ଗାଡି ଜାଣିଛୁ ତ
ହଁ ହଁ ଶଗଡ ମୁଁ ଦେଖିଥିଲି ଛୋଟବେଳେ।
ହଁ ସେଇ ଶଗଡ ଗାଡିରେ ଯୋଉ ମାନେ ଯୋଉ ବଳଦ ସେଇ ସେଇ ଶଗଡ ଗାଡିରେ ବଳଦକୁ ଲୋକ ମାନେ ବାନ୍ଧିକି ଆଉ ବଳଦ ମାନେ କ୍ଷ ଯୋଉ ଆଗେ ମାନେ ମାନେ ଧାନ ଚାଷ କରିବା ପାଇଁ ହେଲେ ଆଗ ମାନେ ଯୋଉ ଗୋବର ଖତ ନେଇକିନା ଧାନରେ ମାନେ ଜମି ମାନେ ଗାଈକୁ ଗାଈରେ ମାନେ ଯୋଉ ମାନେ ଗୋଟେ ମାନେ ଡାଲାଟେ ଥାଏ ତ ସେଇଥିରେ ମାନେ ଖତକୁ ସବୁ ମାନେ ଭର୍ତ୍ତି କରିକିନା ଯୋଉ ସେଇ ଶଗଡରେ ନେଇକି ଯାଆନ୍ତି କ୍ଷତକୁ ସେଠି କ୍ଷତ ପକାନ୍ତି ଆଉ ମାନେ ପୁଣି ସେଇ ଶଗଡରେ ଫୁଣି ହଳ କରନ୍ତି ହଳ କରନ୍ତି ପୁଣି ଯେତେବେଳେ ମାନେ ଗ ତାପରେ ମାନେ ତଳି ଗଛ ଲଗାନ୍ତି ଆଉ ଯେତେବେଳେ ତଳି ରୁଆ ଟାଇମ ରେ ଆଉଥରେ ହଳ କରନ୍ତି ସେଇ ଟାଇମ ରେ ସେଇ ସେଇ ଯୋଉ କଣ ସେଇ ଯୋଉ ବଳଦରେ ହଳ କରନ୍ତି ପୁଣି ପ କଣ ନା ମଇରେ ଏମିତି କରନ୍ତି ଆଉ ପୁଣି ଧାନ ଯେତେବେଳେ କଟା ଯାଏ ଯେତେବେଳେ ଘରକୁ ହଳଟା ଆଣାଯାଏ ସେଇ ଟାଇମ ରେ ବି ସେଇ ଶଗଡ ସାହାଯ୍ୟରେ ଆଉ ବଳଦ ସାହାଯ୍ୟରେ ଘରକୁ ଆଣିଥାନ୍ତି ତାପରେ ମାନେ ଏବେ ତ ଗୋଟେ ଦିନ ସତରେ କାମ କରିଦଉଛନ୍ତି। କିନ୍ତୁ ଆଗରୁ ମାସ କି ମାସ କି ଦି ମାସ କି ପନ୍ଦର ଦିନ ଲାଗୁଥିଲା କାମ ଶେଷ କରିବା ପାଇଁ ତ ସେ ଗାଈକୁ ମାନେ ମାନେ ହଳା ଟା ଘରକୁ ଆସି ସାରିଲା ପରେ ଗୋଟେ ଖଳା ଲେଖେ କରନ୍ତି ସେ ଖଳାଟାକୁ ବି ସେଇ ବଳଦ ସାହାଯ୍ୟରେ କରିଥାନ୍ତି ତ ସେ ଖଳା କରନ୍ତି ଖଳା ଶୁଖିବା ପାଇଁ ଆଠ ଦିନ ଖଣ୍ଡେ ଲାଗିଥାଏ ତାପରେ ଏଇ ଯୋଉ ଶୁଖି ସାରିଲା ପରେ ଖଳା ତ ମାନେ ଯେତେକ ବି ସବୁ ଧାନ ରଖିଥିବେ ସେ ସବୁ ମାନେ ଫିଟେଇ ମାନେ ଯୋଉ ବାନ୍ଧିକି ଆଣିଥିବେ ନା ତ ସେଟାକୁ ଖୋଲା କରିକିନା ଖଳା ଚାରି କରଟାଆଙ୍କ ପକେଇଥାନ୍ତି ତାପରେ ଖଳା ମଝିରେ ଗୋଟେ ବାଉଁଶ ପୋତି କିିନା ସେଇଠି ମାନେ ମାନେ ଗାଈଗୁରାକୁ ମାନେ ଚାରିକରାଙ୍କ ବୁଲେଇଥାନ୍ତି ମାନେ ଧାନ ମାନେ ମାନେ ଧାନ ଗୁଡା ଯେମିତି ମାନେ ଚାରିକରାଙ୍କ ପକେଇଥାନ୍ତି ଅ ସେଇଭଳିଆ ମାନେ ମାନେ ବୁଲେଇଥାନ୍ତି ଯେମିତି କିି ମାନେ କୁଟା ଟା ବାଛିଦେବେ ଆଉ ଧାନ ଟାକୁ ବାଛିଦେବେ ହେଲା ସେମିତି ସବୁ ବୁଲାନ୍ତି ବୁଲେଇ ସାରିଲା ପରେ ଯୋଉ କୁଟା ଟା ଅଲଗା ହେଇଯାଏ ଆଉ ଧାନ ଟା ଅଲଗା ହେଇଯାଏ ସେତିକିରେ ଧାନ ଅମଳ ହେଇଯାଏନି ତାପରେ ମାନେ କିଛି ଖାଇବା ପାଇଁ ବି ରଖନ୍ତି ନା ତ ବର୍ଷକ ପାଇଁ ଅ ତାପରେ ଚାଉଳକୁ ମାନେ ଯୋଉଗୁଡା ବିକ୍ରି ପାଇଁ ଅଧା ରଖିଦିଅନ୍ତି ବସ୍ତାରେ ପୁଣି ପୁରାନ୍ତି ଶୁଖି ସାରିଲା ପରେ ତ ଆଉ ଅଧା ମାନେ କଣ କହିଲ ମାନେ ସିଝେଇ ଦିଅନ୍ତି ତାକୁ ତାକୁ ସିଝେଇ ଦିଅନ୍ତି ତା ରେ ପୁଣି ଏବେ ପୁ -ପୁଣି ମାନେ ମାନେ ଘାଣ୍ଟି ଦିଅନ୍ତି ଧାନ ଟା ପୁଣି ଛାତ ଶୁ ମାନେ ସିଝା ଧାନ ଟା ଶୁଖି ସାଇଲା ପରେ ତାପରେ ଧାନ ମେସିନ ସାହାଯ୍ୟରେ ନାହଲେ ଆଗରୁ ଯୋଉ ଢେଙ୍କି କୁହନ୍ତି ସେଇ ଢେଙ୍କି ସାହାଯ୍ୟରେ ମାନେ ସେଗୁଡା କୁଟିକିନା ଯୋଉ କଣତ ଚାଉଳ କରି ଥାନ୍ତି ଚାଉଳ କରିସାରିଲା ପରେ ପୁଣି କୁଣ୍ଡା ଥାଏ ପୁଣି କୁଣ୍ଡାକୁ ପୁଣି ପୁଣି ଉଡ଼ା ମାନେ ମାନେ କୁଲା ରେ ପାଛୁଡି ଥାନ୍ତି ତ ପାଛୁଡି ସାଇଲା ପରେ ଯାଇକିନା ଧାନ କୁଣ୍ଡା ଅଲଗା ହେଇଥାଏ ଚାଉଳ ଅଲଗା ହେଇଥାଏ ତାପରେ ଚାଉଳକୁ ସବୁ ମାନେ ବସ୍ତା ତାରେ ଭର୍ତ୍ତି କରିକି ରଖିଥାନ୍ତି ଆଉ କୁଣ୍ଡାକୁ ସବୁ ଅଲଗା ରଖିଥାନ୍ତି ବଳଦବକୁ ଖାଇବା ପାଇଁ ଦେବା ପାଇଁ ତାପରେ ଆଉ ବିକ୍ରି ଧାନ ତ ବିକ୍ରି ଥାଏ ଆଉ କୁଟା ଯେତକ ସେଗୁଡା ସବୁ ମାନେ ସଜାଡିକି ରଖାଯାଇଥାଏ ଯେମିତି ଗାଈ ଖାଇବେ ଏମିତି ସବୁ ଆଗରୁ ମାନେ କରାଯାଉଥିଲା କିନ୍ତୁ ଏବେ ଅପେକ୍ଷା କି ଆଗ ଜୀବନ ଟା ବହୁତ ଭଲ ଥିଲା ନା।
ହଁ ଆଗରୁ ତୁ ଯେମିତି କହିଲୁ ମାନେ ଏ କ୍ଷେତରେ ଗୋବର ମାନେ ପକେଇକି ମାନେ ଯେମିତି ନ୍ୟାଚୁରାଲ ଭାବରେ କରାଯାଉଥିଲା ଗୋବର ପକେଇକି ଲୋକମାନେ ଚାଷ ବାସ କରୁଥିଲେ ଏବେ ତ ସବୁ ସାର ଆସିଲାଣି କେମି କାଲ ମିଶା ସାର ବି ଏଥର ଆଗରୁ କଣ ଗୋବର ଟା ମାନେ ଗୋଟେ ସାର ମାନେ ପ୍ରକୃତିର ସାର ହିସାବରେ କାମ କରୁଥିଲା ଏବେ ଆଉ କେହି ଏତେ ବି ଗାଈ ବି ଘର ମାନଙ୍କରେ ରଖୁନାହାନ୍ତି ସବୁଏଥର ମାନେ ଗୁହାଳ ଆଉ କାହାର ନାହିଁ ଗାଁ ମାନଙ୍କରେ ତ ଗାଈକୁ ରଖୁନାହାନ୍ତି କି ଗୋବର ବି ଆଉ ହଉନି ଏଥର ଗୋବର ହଉନଥିବାରୁ ସାର ଆଣୁଛନ୍ତି ସବୁ କେମିକାଲ ମିଶା ସାର ସେଇ ସାର ସବୁ ବିଲରେ ପକେଇବାରୁ ଧାନ ମାନେ ଜଲଦି ବି ହେଇଯାଉଛି ସେଇଥିପାଇଁ ବି ସାର ପକାଯାଏ ମାନେ ଅମଳ ହବା ପାଇଁ। ଆଉ ଏମିତି ଚାଷ କରାହଉଛି ସବୁ ଏଥର ଆଗ କାଳରେ ତ ବହୁତ ଭଲରେ ହଉଥିଲା ହେଲେ ଏବେ ସବୁ କେମିକାଲ ଯୁଗ ହେଇଗଲାଣି ନା ସବୁ କ୍ଷେତ୍ରରେ ବି ଏଥର ମାନେ ପରିବାଟେ ଚାଷ କଲେ ବି ମାନେ ସେଥିରେ କେମିକାଲ ଦେଇ ଦଉଛନ୍ତି ମାନେ ଜଲଦି ପରିବା ହବ ଆଉ ଭଲ ପରିବା ବି ହବ ହେଲେ ସେମାନେ ବୁଝି ପାରୁନାହାନ୍ତି କି ସେଇ କେମିକାଲ ର ଖାଇବା ଖାଇକି କେତେ ଲୋକଙ୍କ ଦେହ ଖରାପ ପଡୁଛି କେତେ ଲୋକମାନେ ଅସୁସ୍ଥ ହେଇ ପଡୁଛନ୍ତି ସେଇ କେମିକାଲ ର ଖାଇବା ଖାଦ୍ୟ ଖାଇଲେ ସେମାନେ ବି ବୁଝି ପାରୁନାହାନ୍ତି ହେଲେ ତାଙ୍କ ସୁବିଧାଟା ସେମାନେ ନିଜେ ଦେଖୁଛନ୍ତି ସେଇଥିପାଇଁ ଏଥର ସବୁ କ୍ଷେତ୍ରରେ ବି ମାନେ କେମିକାଲ ମିଶେଇକି ସାର ମିଶାଇକି ସେ ସେ କାର୍ଯ୍ୟ ଗୁଡ଼ା ସବୁ କରୁଛନ୍ତି ମାନେ କେମିତି ଅଳ୍ପ ସମୟରେ ଅଧିକ ଫସଲ ହେବା ଆଉ ଅଧିକ ମାନେ ଜଲ୍ଦି ଫସଲ ହେଲେ ତାଙ୍କର ଆହୁରି ମାନେ ଥରେ ଯୋଉ ଜାଗାରେ ଆଗ କାଳରେ କଣ ଥରେ ଯେତିକି ସମୟରେ ଫସଲ ହଉଥିଲା ମାନେ ପ୍ରକୃତି ଭାବେ ଏଥର କଣ ସେତିକି ସମୟ ଭିତରେ ଥରେ ପରିବା କରିକି ତାକୁ ବିକ୍ରି କରିକି ଆଉ ଥରେ ବି ସେଇ ଜାଗାରେ ମାନେ କରିଦଉଛନ୍ତି ମାନେ ନିଜର ଲାଭ ଟା ସବୁ ଖୋଜୁଛନ୍ତି। ଆଉ ଦେଖୁନାହାନ୍ତି କି ସ୍ଵାସ୍ଥ୍ୟ କେମିତି କଣ ରହିବ ଲୋକମାନଙ୍କ ଜୀବନ ମାନେ ବିପଦରେ ପଡୁଛି ସେ କେମିକାଲ ବାଲା ଫସଲ ଖାଇକି ବହୁତ ଲୋକ ବି ପ୍ରାଣ ହରଉଛନ୍ତି କେତେ ଛୋଟ ଛୋଟ ଛୁଆ ଆଉ ବୃଦ୍ଧା ଲୋକମାନୋନ ଯୋଉମାନେ ସବୁ ସେମାନେ ବହୁତ ଏଥର ମାନେ ସେଇ କେମିକାଲ ବାଲା ଫସଲ ଖାଇକି ଟିଭି ରେ ବି ଏଥର ଦେଖଉଥିଲା ବହୁତ ଲୋକ ଏଥର ମୃତ୍ୟୁବରଣ କରୁଛନ୍ତି ଏଇ କେମିକାଲ ବାଲା ଖାଦ୍ୟ ଖାଇକି ହେଲେ ସେମାନେ କେହି ବୁଝୁନାହାନ୍ତି ସେଇ କେମିକାଲ ବାଲା ଫସଲ ଖାଉଛନ୍ତି ଆଗରୁ କଣ ଗୋବର ଖତ ଏଇ ମାନ ଦେଇକି ଗଛକୁ ସାର ଦେଇକି ମାନେ ଉନ୍ନତ ଭାବରେ ଯୋଉଟା ହଉଥିଲା ସେଇ ଖାଦ୍ୟ ଟା ଖାଇଲେ ଦେହ ସୁସ୍ଥ ରହୁଥିଲା ଆଉ ମାନେ ବଳ ବି ହଉଥିଲା ସେଇ ଖାଦ୍ୟ ମାନେ ଆଗ କାଳର ପରିବା ଖାଇଲେ ଏବେ କଣ ଏବେକାର ପରିବାର ଆଉ କ ନା ବଳ ଅଛି ସବୁ ଟେଷ୍ଟ ଲାଗିବ ବୋଲି ଆଗରୁ କଣ ଖାଦ୍ୟରେ ଟେଷ୍ଟ ବେଶୀ ନଥାଏ କିନ୍ତୁ ଖାଇଲେ ମାନେ ପ୍ରୋଟିନ୍ଟା ଅଧିକ ଥାଏ ସାର ମାନେ ନର୍ମାଲ ଏମିତି ଘର ସାରରେ କରାଯାଏ ସେଥିପାଇଁ ଖାଇବାରେ ଭିଟାମିନ୍ ଟା ଅଧିକ ଥାଏ। ଏବେ କଣ ଖାଇବା ଟା ଟେଷ୍ଟ ଲାଗୁଛି ହେଲେ ଭିଟାମିନ ମିଳୁନି ଯାଉଟା କି ଲୋକମାନେ ଆଉ ବୁଝି ପାରୁନାହାନ୍ତି।
ହଁ ସାଙ୍ଗ ଠିକ କହିଛୁ ତୁ ଆଜିକାଲି ଆଜି ଆଜିକାଲି ମାନେ ଲୋକ କେବଳ ନିଜର ସୁବିଧା ଟା ଦେଖିଥାନ୍ତି ତେଣିକି ଆଉ ଯିଏ ଯାହା ହଉ ତାଙ୍କୁ ତାଙ୍କୁ ସେଥିରେ କେବେ ମ୍ୟାଟର କରେନାହିଁ ସେ ସବୁବେଳେ ନିଜର ନିଜର ହିଁ ମାନେ ନିଜର ସୁବିଧା ଟା କେମତି ଆଜି କାଲି ତ କଦଳୀ ଗୋଟେ ଦିନରେ ପାଚି ଯାଉଛି ମାନେ ଆଜି ଗଛରୁ ଆସିଲା ନା କଣ କଣ କାର୍ କଣ କାର୍ବାଇଡ୍ ଦେଇକି କେମିକାଲ ପକେଇ ଦଉଛନ୍ତି ସକାଳୁ କଦଳୀ ପୁରା ପାଚି ଯାଉଛି।
ହଁ ସେମିତି କରିଛନ୍ତି ହଉ ସାଙ୍ଗ ଶୁଣୁନୁ ମୁଁ କଣ କହୁଥିଲି କି ମାମା ଡାକିଲାଣି ଖାଇବା ପାଇଁ ତ ମୁଁ ଯାଉଛି ତାହେଲେ ଖାଇବି ମୁଁ ରଖୁଛି।
ହଉ ହଉ।
ହ